ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହଁ ଭାଇ।
ହ୍ୟାଲୋ ଏଇଠି ଶୋଇଚି ଆଉ ଶୋଇଚି ଶୋଇଚି। ବର୍ଷା। ଖାଇଥିଲି ଭାତ, ଡାଲି, ଭଜା ଭଜି ହେଇଥିଲା। ବର୍ଷା ହେଇଚି ତମ ପଟେ।
ନାଇଁ ବର୍ଷା ଆଇଚି ଜୋରେ ହେଇନି।
ଆମପଟେ ବର୍ଷା ପକେଇକି ଗଲାଣି ହେରେ ଏବେ ଅଧଘଣ୍ଟା ହେଲା।
ଜୋର ପକଉଥିଲା ନା ଧୀରେ ଧୀରେ।
ଜୋରେ ପାଣି ହେଇଯାଇଛି ଏରାଆ।
ଜୋର ଆସିଥିଲା ଜୋରେ କିନ୍ତୁ ହେଇନି ହବ ବୋଧେ।
ହୁଁ ମେଘ ଉଠେଇଚି।
ହଁ ଉଠେଇଥିଲା ତ ଏଇନା ବି ସେଇ ଖରା ଟିକେ ଟିକେ ହେଇଚି ଆଉ।
ଆଉ ତା ଲେ ହବନି ଆଉ।
କେଜାଣି ଆଇଚି ତ ମେଘ ଖରା କିନ୍ତୁ ଜୋର ହେଇଥିଲା ବାରଟା ବେଳେ। ଏବେ ମେଘ ଆସିଥିଲା ସାଙ୍ଗେ ସାଙ୍ଗେ ମାନେ ଆସି ଥିଲା ଏବେ ବି ଟିକେ ଟିକେ ଅଛି ନା
ହୁଁ ତ କଲେଜ ରୁ କେତେ ବେଳେ ଆସିଲ?
ବାରେଟା ସାଢ଼େ ବାରଟା।
ଗୋଟେ ସାଢେ ବାରଟା କଣ ଜଲଦି ଛୁଟି ହେଇଯାଉଚି ନା କଣ?
କାଇଁ?
ମର୍ଣ୍ଣିଂ କ୍ଲାସ୍ ହଉଚି କି?
ନାଇତ ମୋର କ୍ଲାସ ହି ହଉନି।
ଆଉ ପାଠ କେମିତି ପଢୁଛୂ ପାଠ କେମିତି ପଢ଼ୁଛୁ?
କ୍ଲାସ ହଉନି ଖାଲି ଗୋଟେ କ୍ଲାସ ହେଇଥିଲା। କ୍ଲାସ ହେଇନି କୋଚିଂ ଯାଇଥିଲୁ କ୍ଲାସ ହେଇନି କ୍ଲାସ ହେଇନି ମୁ କଲେଜ ଖୋଲିଛି। ଏଇନା ଏଗଜାମ୍ ପାଇଁ କରୁଚନ୍ତି ସବୁ ଆଉ ଇଣ୍ଟନସିପ ପାଇଁ ବିଜି ଅଛନ୍ତି ସବୁ ହେତି ପାଇଁ କରୁ ନାହାଁନ୍ତି।
ଆଚ୍ଛା ଇଣ୍ଟର୍ନସିପ୍ ଟା କଣ ଆଡ଼େ ପରିଚୟ ଆମ ସହିତ ନଥିଲା ହେଟା କଣ ଅଛି ଏମିତି।
କିନ୍ତୁ ସେମାନେ ଯୋଉ ଯିବ ମାନେ ଡିପାର୍ଟମେଣ୍ଟ ପିଲା ସବୁ ଯିବେ ବୋଧେ ଆମର ହଉଛି ଏକୋନୋମି ଡିପାମେନ୍ ଡିଟା ଡି ଡିପାର୍ଟମେଣ୍ଟ ଆମେ ଯାଇଥିଲୁ ଅଙ୍ଗନବାଡି। ଆଉ ଓଡିଆ ପିଲା ଯାଇଥିଲେ ମନ୍ଦିର ଫନ୍ଦିର। ସାଇକୋଲୋଯି ପିଲା ଯାଇଥିଲେ ବୃଦ୍ଧାଶ୍ରମ ବୃଦ୍ଧାଶ୍ରମ ଯାଇଥିଲେ ଆଉ କୋଉ ମନ୍ଦିର ଫନ୍ଦିର ଯାଇଥିଲ ସବୁ ପିଲା ଯିବେ ସେଇଠିକି ଡାଟା ସବୁ କଲେକ୍ଟ କରିବେ କି ଆଉ ଜୁଲୋଜି ପିଲା ସାଇନ୍ସ ପିଲା ଜୁଲୋଜି ମାନଙ୍କର ସେମାନେ ଯାଇଥିଲେ ଡାକ୍ତରଖାନା ଯାଇଥିଲେ ମେଡିକାଲ ଯାଇଥିଲେ ସବୁ କାହାକୁ ଡେଙ୍ଗୁ ହେଇଛି କାହାକୁ ମ୍ୟାଲେରିଆ ହେଇଛି ସେଇ ରିପୋର୍ଟ ସବୁ ଆଇଁଲେ। ଆମେ ଯାଇଥିଲୁ ଅଙ୍ଗନବାଡି ମାନେ ପିଲାମାନଙ୍କୁ ଛତୁଆ ଫତୁଆ ମିଳୁଛି କି ନାଇଁ ଠିକ ଟାଇମରେ ଆଉ ମନ୍ଥଲି ସେ ମାନେ ୱିକଲି ଯାଉଛନ୍ତି କି ନାଇଁ ଗାଁରେ ବୁଲିବାକୁ କି କିଏ ଅଛି କାହାକୁ ରୋଗୀ ପେସେଣ୍ଟ ଅଛି ତାକୁ ଔଷଧ ଦଉଛନ୍ତି କି ନାଇଁ ୱେଟ ଥରିକା ଠିକ୍ ଠାକ୍ ଇଏ କରୁଛନ୍ତି କି ନାଇ ସେଇଗୁରା ସବୁ ଆଉ।
ତମେ ଏମିତି କହୁଛ ମୁଁ କଟକ ଲାଇନ ଗୋଟ ପିଲା ସହିତ କ କଥା ହଉଥିଲି ସେ କହୁଛି କଣ କମ୍ପୁଟରରେ କିଛି ହଉଛି।
ହୁଁ କିଏ ତା ନାଁ ଟା କଣ ତା ନାଁ ଟା କଣ କହିଲ?
ନାଁ ଟା ତ ମୋର ଠିକ ସେ ମନେ ପଡୁନି ନା ନା ନା ନା ନା ନା ଆକାଶ ନୁହେଁ ତା ନାଁଟା ହଉଛି ଉଁ ଓମ୍ ଓମ୍ ପିଲା ଗୋଟେ ଅଛି ତା ସହିତ ମୁଁ କଥା ହୁଏ ସେ କହୁଥିଲେ ତାର ବି କମର୍ସ ତାର ବି କମର୍ସ ହେଲା।
ମୋର ପା ଆର ସେ
ଓ ତମର ଆର୍ଟସ ତମେ କଣ କମର୍ସ ମଝିରେ ମତେ କହୁଥିଲ ନା କଣ।
କାଇଁ ମୁଁ କହିଁ କହିବି ମୋର ଆର୍ଟ ମୁଁ କମର୍ସ କହିଁକି କହିବି କ ଇକୋନୋମିକ କହିଥିଲି। ଇକୋ ହୁଁ।
ହୁଁ ହୁଁ ହୁଁ ମୋର ମନେନାହିଁ। କମର୍ସରେ ସେ କଣ କହୁଛନ୍ତି ତାଙ୍କର କମ୍ପ୍ୟୁଟରରେ କିଛି ହଉଛି। ଇଣ୍ଟର୍ନସିପ୍ ଟା।
ହେଇଥିବ ସେ କମର୍ସ ପିଲା ନା କମର୍ସ ପିଲାଙ୍କର ହେଇଥିବ କମ୍ପ୍ୟୁଟରରେ।
ହୁଁ ହୁଁ କଣ ଖାଉଛ କି?
ପିଜୁଳି।
ପିଜୁଳି ବାରିପଟ ଗଛରେ
ଛାତ ଉପରେ ବସିଥିଲି ଛାତ ଉପରେ ଗଛରେ ହେଇଛି ମୁଁ ଯେତେବେଳେ ଆସେ ଏଇଠୁ ଖାଇଦିଏ।
ହୁଁ କହିଁକି ଗଛ ଚଢିକି ଖାଓନି?
ଗଛ ଚଢିକି
ହୁଁ।
ଗଛରୁ ତୋଳ ହେଲା ପରେ ଗୋଟେ ଦିନ ରହିଲା ମୁଁ ଖାଏନି ସାଙ୍ଗେ ସାଙ୍ଗେ ତୋଳିକି ଖାଇ ବି ଭଲ ଲାଗିବ କିନ୍ତୁ ରଖା ହେଇଥିବ ଥୁଆ ହେଇଥିଲେ ଖାଇବିନି ଜମା।
ନା ନା ମୁଁ କହିବା କଥା ଗଛ ଚଢି ପାରୁଛ ତ?
ନା ନା ଗଛ କେମତି ଚଢ଼ିବି ଛାତ ଉପରେ ପାଇଛି ଗଛ ଟା ମାନେ ୟାଡୁକୁ ଶୋଇଛି ଛାତ ଉପରକୁ ହାତ ପାଇ ଯାଉଛି।
ଛାତରେ ଶୋଉଛି ପୁଣି ଗଛ ହୁଁ
ଆମ ଛାତ ପାଖରେ ଗଛଟା ହେଇଛି।
ଓ ମୁଁ ଭାବିଲି କଞ୍ଚ ସେଇଟା କହନୁ ଛାତ ପାଖରେ ଗଛଟା ହେଇଛି କୋଉଛ ଗ ଗଛ ଟା ଶୋଇଛି ଛାତରେ ଗଛ ପୁଣି ଛାତରେ ଶୋଇବ। ହେଟା କଣ ସମ୍ଭବ।
ଶୋଇନି ସେଟା ନଇଁ ଯାଇଚି ଇଆଡକୁ।
ହୁଁ ଖାଇବା ପିଇବା କଣ ହେଇଥିଲା?
ଭାତ।
କେତେବେଳେ ଖାଇଥିଲ?
କଲେଜରୁ ଆସିଚି ସାଢ଼େ ବାରଟା।
ମର୍ଣିଙ୍ଗ୍ ରେ କଣ ଖାଇକି ଯାଇଥିଲ?
ବର ତରକାରୀ ମୁଁ ସବୁଦିନ ବରା ତରକାରୀ ଖାଇକି ଯାଉଚି।
ଗ୍ୟାସଟିକ୍ ଯେତେବେଳେ ବାହାରି ପଡିବ ବରା ତରକାରୀ ତମର ଖାଇବାରେ ଛାଡିଯିବ ସବୁଦିନ।
ସାଢେ ସାତଟା କଣ ଖାଇକି ଯିବି ଆଉ ସେ ଗାଁକୁ ଆମ ଘର କତିକି ଆଉଚି ବର ସେଇ ସାତଟା ପନ୍ଦର ଠିକ୍ ସାତଟା ପନ୍ଦରରେ ଆଉଚି ମୋ ବୋଉ ରଖୁଚି ମୁଁ ଖାଇକି ଯାଉଚି।
କାଇଁ ଛତୁଆ ଖାଉନ।
ମୁଁ ମନା କରୁଚି ଖାଇବିନି। ହଁ ଛତ୍ ଇଟିଲି ହଁ ଇଟିଲି ବି ଖାଏ ବେଳେ ବେଳେ।
ଇଟିଲି ଟା ଭଲ କିନ୍ତୁ ଏଇ ଯୋଉ ବରା ତରକାରୀ କହୁନୁ କି ସେଇଡା ଗ୍ୟାସଟିକ୍ ବାହାରି ପଡିବ। ତ ଆଉ ଘରେ କଣ ଟିକେ କରିକି ଖାଇଦବାଟା ବେଟର ଦୋକାନରେ ଯୋଉ ଛଣା ଛଣି ମୁଁ ରେଗୁଲାର ଖାଉଥିଲି ଟିଫିିନ ତ ମୋର ଗ୍ୟାଷ୍ଟ ଷ୍ଟିକ ବାହାରି ପଡିଲା ନଅଟା ହେଲା ମାତ୍ରେ ମୁଁ ଯିବି ହାରି ଟିଫନ୍ କରିବି। ଡେଲି। ତାପରେ ମୁଁ ଜଳଖିଆ ଏମିତି ଛାଡି ଦେଇଚି ପ୍ରାୟ କେତବେଳେ କେମିତି ଖାଉଚି। ଦେହ ପାଇଁ ଭଲ ନୁହେଁ। ଖାଉଚି କେତେବେଳେ କେମିତି ସେମିତି ଦଶ ଦିନ ପନ୍ଦର ଦିନ ଥରେ।
ଦେହ ପାଇଁ ଭଲ ନହେଲେ ଲୋକ ତ ସେଇଆ ହିଁ କରୁଚନ୍ତି। ସିଗରେଟ ଟା ଲୋକ ଦେହ ପାଇଁ ଭଲ କିି ଲୋକ ସିଗରେଟ ପିଉଚନ୍ତି ନା ନାଇଁ ମଦ ପିଉଚନ୍ତି ନା ନାଇଁ।
ଓ ତମେ କହିବା କଥା ଦେହ ପାଇଁ ଭଲ ନହଲେ ବି ଆମେ ଖାଇବା ନା ଆ କଣ?
ହଁ।
ହୁଁ ତମେ ପିଉନ ତାହେଲେ ତମେ ସିଗରେଟ ପିଇଦିଅ।
ସିଗାରେଟ୍ ପିଅନ୍ତିନି ସିଗାରେଟ୍ ଟାଣନ୍ତି।
ଓ ତମର ଏକ୍ସପିରିଏନ୍ସ ଥାଇପାରେ ମୋର ନାହିଁ ନା ପିଅନ୍ତି କି ଆଣନ୍ତି? ତମର ଅଛି ବୋଲି କହୁଚ।
ଭାଇ ମୁଁ ଆଜି ଦେଖିଥିଲି ତମ ସାଙ୍ଗ ସାଙ୍ଗ ନୁହଁ ମ। ସେ ଗୋଟେ ଲୋ ପିଲା ଟା ସିଗାରେଟ୍ ଟାଣୁଥିଲା।
ହୁଁ।
ଆମ କମ୍ପ୍ୟୁଟର ଚାଲୁଚି ସେଇଆ। ଆମ କମ୍ପ୍ୟୁଟର ଚାଲୁଚି ସେ ହେଲା ସେ ଫାଷ୍ଟ ହେଇଥିଲା ମାନେ ଏଗଜାମ ହେଇଥିଲା। ଆ ଫାଷ୍ଟ ହେଇଥିଲା ତାକୁ ଗୋଟେ ଥଣ୍ଡା ମିଳିଥିଲା। ସିଏ ମୁଁ ଆଜି ଆସିଲା ବେଳକୁ ଥଉ ସିଗରେଟ୍ ଟାଣି ଟାଣି ଯାଉଛି। ଛୋଟିଆଟେ ପ୍ଲସ ଟୁ ବୋଧେ।
ପ୍ଲସ୍ ଟୁ ଦଶମ ପିଲା ଏବେ ସିଗରେଟ ଡ୍ରିଙ୍କସ୍ କରୁଶନ୍ତି। ଆଉ ପ୍ଲସ ଟୁ ତ ସେ ବଡ ହେଇଗଲାଣି ସ୍କୁଲ ପିଲା କଥା କହୁନ କାହିଁକି।
ଓହୋ।
ଘରେ ସବୁ
ଟିଭି ଦେଖୁଚନ୍ତି ମୁଁ ଛାତ ଉପରକୁ ଆଇଚି। ଟିଭି ଦେଖୁଚନ୍ତି ଫିଲିମ୍।
ଫିଲିମ୍।
ମୁଭି ହୁଁ। ସେମ୍ତି ହଁ ଦେଖେ ବେଳେ-ବେଳେ ହିନ୍ଦୀ ଦେଖେ। ହିନ୍ଦୀ ଗୋଟାଏ ଦିଟା ଖଣ୍ଡେ ଦେଖିଚି ଆଉ ଦେଖିନି।
ହୁଁ। ହଉ ଆଉ। ଫିଲିମ୍ ପସନ୍ଦ ନା ବେଶୀ ସିରିଏଲ୍ ନା ୱେବ୍ ସିରିଜ୍?
ନା ମୁଁ ଫିଲିମ୍ ଦେଖେ ସିଡ୍ରାମା କେଡ୍ରାମା। ସିଡ୍ରାମା କେଡ୍ରାମା। ବିଟିଏସ୍-ବିଟିଏସ୍। ବିଟିଏସ୍ ଜାଣିଚ ବିଟିଏସ୍?
ନା-ନା। ସେଇଟା ଅପ୍ଲିକେସନ୍ ଟା ଆପ୍ଲିକେସନ୍ ଟା।
ନାଇଁ ସେତ ସେଥିରେ ଗ୍ୟାଙ୍ଗ ର ନା ସାତ ଜଣ ମେମ୍ବର ଥିବେ ତା ଧେରେ
ହୁଁ-ହୁଁ-ହୁଁ।
ଭି ଆର୍ ଏନ୍ ଜେଜେ ଜଙ୍କୁକ୍ ଏଇଗରା ସବୁ ସାତ ଜଣ ଥିଲେ।
ବିଟଏସ୍ ଟା କଣ ସିରିଏଲ କହୁଚ ନା କଣ ସିରିଏଲ୍ କହୁଚ ନା ସିରିଜି କହୁଛେ ନା କଣ କହୁଚ ମୁଁ ବି ବୁଝିପାରିନୁ ତମ କଥା।
ସେଇଟା କଣ ଟା ମୁଁ ବି ଜାଣିବି ମୁଁ ଦେଖୁଚି ବା।
ସେଇଟା କୋଉଥିରେ ଦଉଚି?
ୟୁଟ୍ୟୁବ୍ ରେ ଦଉଚି ଇନଷ୍ଟା ରେ ଦଉଚି ସବୁଥିରେ ଦଉଚି। ଟିଭିରେ ଦଉନି ହେଲା ବିଟିଏସ୍ ମାନେ ସେ ଯୋଉ ଖେଳ ଫେଳ କରନ୍ତି। ଖେଳିବାର ଗୀତ ଗାଇବା ଫେମସ୍ ପୁର ଦୁନିଆରେ ତମେ ଜାଣିନ ତାକୁ?
ନା-ନା ମୁଁ ଦେଖେ ବୋଲେ ୱେବ୍ ସିରିଜି ଦେଖେ। ୱେବ୍ ସିରିଜି କେବେ ଦେଖିଚ?
କେଡ୍ରାମା ଦେଖିଚୁ କେଡ୍ରାମା।
କେଡ୍ରାମା ବୋଲେ ସପେନସନ୍ ଷ୍ଟୋରି ଗୁଡାକ ତ?
ହୁଁ-ହଁ-ହୁଁ।
ହୁଁ।
ହୁଁ-ହୁଁ।
ହୁଁ ସେଇଟା ଏଦି ଫେସବୁକ୍ ରେ ଦେଖିଦିଏ କେତେବେଳେ କେମ୍ତି। ପ୍ରାୟ ମୁଁ ୱେବ୍ ସିରିଜ୍ ଦେଖେ, ଅସୁର୍ ପଞ୍ଚାୟତ ଆଉ ଏବେ ଚିଡ଼ିଆ ଆସିଥିଲା।
ଛି ସେଗୁରା ଏବେ ଦେଖୁଚନ୍ତି।
ସବୁ-ସବୁ ଦେଖେ ମୁଁ, ୱେବ୍ ସିରିଜ୍ ଟା ଭଲ ମାନେ ଶିକ୍ଷଣୀୟ କିଛି ରହୁଚି। ଖାଲି ସେଗୁଡା ଦେଖିଲେ ପୁରୁଣା କାଳେ କିଏ କହିଲା ଅସୁର୍ ତ ଦେଖ। ଅଶୁର୍ ୱାନ୍ ଟାଇମ୍ ଦେଖ ତ ମାଇଣ୍ଡ ପୁରା ଡାଇଭର୍ଟ ହେଇଯିବ।
ମୁଁ ସେଇଥିପାଇଁ ଦେଖୁନି ବା, କାଳେ ଡାଇଭର୍ଟ ହେଇଯିବ ମାଇଣ୍ଡ ଟା।
ତମେ ଯାଇଁଲ୍
ସେଥିପାଇ ଦେଖୁନି କାଳେ ‌ଯିବ।
ହୁଁ।
ଆମେ ସେ ଟପର୍ ପିଲା ଭଳିଆ ନୁହଁ।
ନାଁ ନାଁ ତମେ ଟପର୍ ଆମେ ଟପର୍ ନୁହଁ, ତମେ ଟପର୍ ନାଁ ଆଉ। ଭଲ ଭଲ ୱେବ୍ ସିରିଜ୍ ଆସୁଚି ମୁଁ ଦେଖୁଚି ଖାଲି ୱେବ୍ ସିରିଜ୍ ୱେବ୍ ସିରିଜ୍ ଦେଖ୍ ଖିଲେ ଟାଇମ କଟି ଯାଉଚି ତିନି ଘଣ୍ଟଆ ଚାରି ଘଣ୍ଟିଆ।
ମୁଁ ସେଇୟାକୁ ଦେଖିଲେ ମୋ ବୋଉ ମତେ ଖାଇଯିବ, ମୁଁ ଯଦି ଯୋ ଗୋଟେ ଜିନିଷ ଦେଖିବି ସେଟା ଦେଖୁଥିବି ଗଲା ନସରିଲା ଯାଏଁ। ତ ସେଇ ତା ଭିତ୍ ରେ ବୋଉ ମତେ ଖାଇଯିବ ହେଇ ଫୋନ ଦେଖିଲା ଫୋନ ଭିତେରେ ପସିଗଲା ଇଏ ହେଲା ସିଏ ହେଲା। ତ ଏତେ ଗାଳି ଶୁଣିବା ଅପେକ୍ଷା କିଛି ନ କରିବା କି ନ ଦେଖିବା ଟା ବଢିଆ।
ହଉ ଆଉ।
ଇନ୍ସଟା ଚଲଉଚ ନା ନାଇଁ ଇନ୍ସଟାବି ଚଲଉନା, ଇନ୍ସଟା ଚଲଉଚ ଇନ୍ସଟା।
ସ୍ହୁଁ ସବୁ ସବୁ ସବୁ।
ଇଂଷ୍ଟା ଅଛି ମୁଁ କହିଲି ଇଂଷ୍ଟା ନଥିବ। ଫଟ ଫଟ ପୋଷ୍ଟ୍
ହଁ ଫଟ ପୋଷ୍ଟ କିଛିଟା ହୁଏ ଏମତି ନର୍ମାଲ୍। ବହୁତ୍ କମ୍। ଟେନ୍ଥରୁ ଇଂଷ୍ଟା କିନ୍ତୁ ହଉ ରଖିଦିଅ ହେଲା।
ହୁଁ ହୁଁ।